କଟି ଯାଇଥିଲା।
ଟାଇମ ତ ମାନେ ଜଣା ପଡ଼ନେ ଦେଖ ଗୋଟେ ମୁଁ କଥା ହଉଛି। ମୁଁ ସେଇ ଭାଉଜ ମାନଙ୍କ ସାଙ୍ଗରେ କଥା ହେଲେ ମୁଁ ଖାଲି ଏ ମୋବାଇଲରେ ଦେଖ ଦେଇ କେତେବେଳେ ଦଶ ମିନିଟ ହେବ ମୁଁ କାଟିବି। ହଁ ମାନେ ଆ ଗୋଟେ ଦି ଜଣ କଥା ହଉ ଯେ ମତେ ଲାଗୁନି ଯେ ଦଶ ମିନିଟ ଏ ହେଇଗଲାଣି ମାନେ କଲ ରେ କଟି ସାରିଲାଣି ମୁଁ ବି ଦେଖିନି। ମୁଁ କହିଲି କଣ କଲ୍ ଟା କଟିଗଲା।
ଅତି ବି ଜଣା ପଇଲାନି।
ହେଲା ମୁଁ କହିଲି କଣ କଲ ଟା କଟିଗଲା ଦେଖିଲ? ମାନେ ମୁଁ ଦେଖିଲି କଣ କଲ ଟା କଟିଗଲା ଦେଖିଲା ଲା କୁ କଲ୍ ଟା କଟି ଯାଇଛି।
ହୁଁ ହୁଁ।
ହ ଏମିତି। ହଁଉୁ ତାପରେ କଣ କହିଲେ ମୁଁ ମୋ ଜୀବନରେ ମୁଁ ଯେତିକି କରିଛି ଯୋଗ କରଛି ଦୁଃଖ କଷ୍ଟ ବି ପାଇଛି ଜବର।
ଯୋଉମାନେ ଅଧିକ ଦୁଃଖ କାଷ୍ଟ ପାଆନ୍ତି ସେମାନେ ଅଧିକ ଖୁସିରେ ରୁହନ୍ତି।
ମୁଁ ଯେତେବେଳେ ଦଶମ ପରୀକ୍ଷା ଏଇ ଦଶମ ପଢୁଥିଲି।
ହୁଁ।
ତ ମୋ ପାଖରେ ସେତେବେଳେ ହେତିକି ପଇସା ନଥିଲା। ମାନେ ମୁଁ ଘର କଥା କହୁଚି।
ହଁ।
ମୁଁ ମୋ ବାପା ହାକା ସେ ଚାଷବାସ ଚାଷ କରନ୍ତି ଆଉ ରାଜମିସ୍ତ୍ରୀ କାମ କରନ୍ତି। ତ ତି ସିଏ ବି ସିଏ ବି ସେତେବେଳେ ତାଙ୍କ ପାଖରେ ପଇସା ପତ୍ର ରୁହେନି।
ହୁଁ।
ହୁଁ ମୋ ବାପା ଘର ଖଣ୍ଡେ ବି କରିପାରିଲେନି। ତାଙ୍କର ସେ ଭାଇ ଭଉଣୀ ଚଳେ
ତାଙ୍କ ତାଙ୍କ ଇଛା ଏଇଟା ଆପଣ ପୁରା କରିଦେଇଥିବେ।
ତ ସିଏ କିଛି କରିପାରିଲେନି ତ ମୁଁ କହିଲି ଆଉ କଣ କରିଛନ୍ତି। ମୁଁ ବିଶ୍ଵସ କରିବେନି ମୁଁ ଯେତେବେଳେ ଦଶମ ପାଠ ପଢୁଇଥିଲି। ମୁଁ ସେତେବେଳେ ଯାଇଛି ବାଲିସିମେଣ୍ଟ କାମ କରିବାକୁ।
ଓହଁ।
ମାନେ ବାପାଙ୍କ ସାଙ୍ଗରେ।
ହଁ ହଁ ସେଟା ସିଚୁଏସନ ଟା ସେମିତିଥିଲା ନା।
ତ ରବିବାର ଛୁଟିରେ ମୁଁ ଯିବି ଆମର ବାଲିସିମେଣ୍ଟ କାମ କରିବା ପାଇଁ।
ସେଥିରେ ବି ଆପଣ ବିଟେକ କରିଛନ୍ତି ଏତେ କଷ୍ଟ କରିକି।
ହଁ ବେ ମାନେ ବା ବାପା ଙ୍କ ସାଙ୍ଗରେ ଯିବି ଇଏ କରିବା ପାଇଁ ବାଲି ସିମେଣ୍ଟ କାମ କରିବି। ତାପରେ ଫାଷ୍ଟ ଇୟର କଲି। ଫାଷ୍ଟ ୟାର୍ ଯେତେବେଳେ କଲି। କଲେଜ ତ ଆମର ସେଇଠୁ ଘର ପାଖ। ସେତେବେଳେ ବି ମାନେ ଇଚ୍ଛା ହୁଏନି କାମ କରିବା ପାଇଁ। ମାନେ ମୁଁ ଯେତେବେଳେ ଦଶମରେ ମୁଁ କେତେ ରଖିଥିଲି ଜାଣିଛ ମାରକେ?
କେତେ?
ଚାରିଶ ଅଠାନବେ ଟଙ୍କା ମାର୍କ ମୁଁ ରଖିଥିଲି।
ଚାରିଶ ଅଠାନବେ?
ଚାରିଶ ଅଠାନବେ
ମୋର ଆପଣଙ୍କ ଠାରୁ ବାସ ଦି ମାର୍କ କମି ଯାଇଥିଲା ଆଉ।
ମାନେ ପାଠ ନ ପଢିକି?
ହୁଁ ନାଇଁ ମୁଁ ବର୍ଷକ ଯାକ ପଢିନି ମୁଁ ମାନେ ମାସେ ଥିଲା ମୁଁ ପଢ଼ିଥିଲି ମାନେ ମୋ ଦେହ ପୁରା ସିରିଏସ ଥିଲା ମୁଁ କହୁନଥିଲି ମୁଁ ଭୁବନେଶ୍ୱର କଟକ ପ୍ରାୟ ଯାଏ ବୋଲି। ମୋ ଦେହ ଭଲ ନଥିଲା ମୋ ମାସକୁ ଥରେ କଟକ ଯିବି ସେଠି ମାନେ ବ୍ଲଡ଼ ନିଏ।
ତାପରେ ଅଁ ହେଟୁ ମୋର ହେଟୁ ଇଏ କଲି ସେଇଠୁ ଏଠୁ ମୁଁ କହିଲି କଣ ଗୋଟେ କଲେ ଯୋଉଟା କିି ମାନେ ଘର ଚଳିବ ମୋ ପାଠ ପଢ଼ାପଢ଼ି ପାଇଁ ହବ। ତ ମୁଁ ବି ଗୋଟେ ବର୍ଷ ରହିଗଲି ପ୍ଲସ ଟୁରେ ମୁଁ ଗୋଟେ ବର୍ଷ ରହିଲି ପୁରା।
ମାନେ ଗୋଟେ ବର୍ଷ ଇଏ କରିଚନ୍ତି ନା ପ୍ଲସ ଟୁ ପରେ ପରେ ଗ ଟେ ବର୍ଷ ଗ୍ୟା
ଉଁ ଅ ରହିଲି ଗ୍ୟାପ ନେଇଗଲି ପ୍ଲସ୍ ଥ୍ରୀ କରିପାରିଲିନି କାରଣ ସେ ତେବେଳେ ବାପାଙ୍କ ପାଖରେ ପଇସା ନଥିଲା।
ପ୍ଲସ୍ ଟୁରେ କ ସାଇନ୍ସ ନେଇଥିଲେ?
ମୋର ଆର୍ଟ୍ସ।
ଆର୍ଟ୍ସ ଟି ଭଲ।
ହେଲା ମୁଁ ହେଟୁ କଣ କଲି ନା ମୁଁ ତ ଆଉ ନିଜେ ମୋ ପାଖରେ ବି ଏତେ ପଇସା ନାହିଁ ମୁଁ ପଢ଼ିପାରିବି।
ହୁଁ।
ମୁଁ ସେବେଠୁ ଗୋଟେ ଇଏ କଲି ଯେ କଣ କଲେ ହବ। ତ ଆମର ଭାଇ ଜଣେ ଆମ ଘର ପାଖରୁ ଭାଇ ଜଣେ ସେ ଗାଡ଼ି ଚଲାନ୍ତି।
ହୁଁ।
ତାଙ୍କ ପାଖକୁ ହେଟୁ ଗଲି ଭାଇ ଆଉ ମତେ ଟିକେ ଗାଡ଼ି ସିକେଇ ଦିଅ ମୁଁ ସିକିବି। ଆରେ ତୁ ପଢ଼ା ପିଲାଟା ପାଠ ପଢ଼ୁନୁ ଭାଇ ପାଠ ପଢ଼ିବାକୁ ତ ପଇସା ନାହିଁ। ତାଙ୍କୁ କହିଲି ସେ ଆମ ଗାଁରେ ଆସିକି ଭଡ଼ାକୁ ରୁହନ୍ ତ ସିଏ ହେଟୁ ମ ତେ ଗାଡ଼ି ଶିକେଇଲେ ଗୋଟେ ବର୍ଷ ତାଙ୍କ ପାଖରେ ରହିକି ଗାଡ଼ି ଶିକିଲି। ତାପରେ ନିଜେ ଗାଡ଼ି ଚଲେଇଲି ହଁ। ମାନେ ଏଇ ଛୋଟ ଗାଡ଼ି ନୁଅଁ ନାଁ ନାଁ ମାନେ ଏଇ ଛୋଟ ଗାଡ଼ି ନୁହଁ। ମୁଁ ଶିଖିଥିଲି ତାଙ୍କ ପାଖରୁ ନାଇଁ ବୋଲେରୋ ନୁ ଉ ଲୋଡ଼ର ବଡ଼ ବ ବଡ଼ ବଡ଼ ଗାଡ଼ି। ଲୋଡର ଜେସିବି ଜାଣିଛନ୍ ତମର ତ ସେଠି କାମ ହଉଛି ଜେସି ସେଇଗାଡ଼ି ମୁଁ ଶିଖିଲି ହେଲା। ସେଇ ଗାଡ଼ି ଯେତେବେଳେ ଶିକିଲି ମୋର ଫାଷ୍ଟ ମୁଁ ଯେତେବେଳେ ତାଙ୍କ ପାଖକୁ ଗଲି ଶିକିବା ପାଇଁ ସେ ମତେ ଦୋଉଥିଲେ ଦି ହଜାରେ ନଅ ମସିହା କଥା କହୁଛି। ସେ ମତେ ଦୋଉଥିଲେ କେତେ ଟଙ୍କା ହଜାରେ ଟଙ୍କା ଦୋଉଥିଲେ।
ଦି ହଜାର ନଅ।
ହୁଁ।
ମାନେ ମୁଁ ସେତେବେଳେ ଜନ୍ମ ହେଇ ତ ମତେ ବର୍ଷେ ସେତେବେଳେ କିନ୍ତୁ ମୂଲ୍ୟ ଦର ବୋହୁତ ଥିଲା ମୁଁ ଜନ୍ମ ହେଲା ପରେ ତ ଆ ଠିଣି ଚାଲୁଥିଲା କିନ୍ତୁ ଏବେ ତ ଚାଲୁନି।
ତ ସିଏ ମତେ ସେତେବେଳେ ହଜାର ଟଙ୍କା ଦଉଥିଲେ। ହେଲାକି? ତ ହଜାରୁ ହେଠୁ ଟିକେ ଗାଡ଼ି ଯୋଉଠୁ ଶିଖିଲି ତାପରେ ଦି ହଜାର ଦି ହଜାରରୁ ମତେ ଜାଣି କିନା ଆଠ ହଜାର ଟଙ୍କା ଦେଲେ। ଯେତେବେଳେ ସେ ମତେ ଆଠ ହଜାର ଟଙ୍କା ଦେଲେ ସେତେବେଳେ ମୁଁ ଏଠୁ ପୁଣି ପଢିବା ଷ୍ଟାର୍ଟ କଲି ଘରେ କହିଲି। ଉୁଁ ଦି ହଜାରେ ଦଶ ଦଶ ଏଗାର ସମଥିଙ୍ଗ୍।
ହୁଁ ହୁଁ।
ହୁଁ ତାପରେ ହେଠୁ ଘରେ କହିଲେ। ବାବା ଆଉ ମୁଁ ପଢିବି ପୁଣି ନା ନା ପଇସା ମୁଁ କହିଲି ପଇସା ମୁଁ ମୋର ଇଏ କରିବି ମୁଁ ମୋର ପାଠ ପଢିବି ଆଉ ନ ହଉ ଠିକ୍ ଅଛି କର ଯେହେତୁ। ପଢିବାର ମନ ଅଛି ତୁ ପଢ। ମାମା ଏଇ କହିଲା ନାଇଁ ସେ ତାର ଯଦି ପଢିବାର ଇଚ୍ଛା ଅଛି ସେ ପଢୁ ଆମର ଟଙ୍କା ଟେ ନଦଉ ଉଁ ତେ ତାର ପଢୁ ସେଇ ପଇସାରେ। ତ ମୁଁ ଏଠୁ ପଢିଆ ହୁଁ ନାଇଁ। ତ ତାପରେ ହଁ ଭଉଣୀ ସିଏ ହେଇଥିଲା ନା ହେତଳକୁ ଆଉ ହଁ ସାତ ବର୍ଷ ସାତ ବର୍ଷ ନା ଆଠ ବର୍ଷର ହେଲାଣି ସେତେବଳକୁ।
ଆହୋ।
ହୁଁ ତ ଏଠୁ ମୁଁ ହେଠୁ ପଢିବା ଆରମ୍ଭ କଲି। ଯେତେବେଳେ ପଢିଆ ଆରମ୍ଭ କଲି ମୁଁ ମୋର ମୋର ଯାହା ଯେମିତି ପଇସା ପତ୍ର ଆସ ମୁଁ ମୋର ସେଇଥିରେ ହେଲେ ମ୍ୟାନେଜ କରେ ତ ତାପରେ ହେଠୁ ମୁଁ
ସେତେବେଳେ ଆପଣ କଣ କଲେ ବିଟେକ୍ କଲେ?
ହୁଁ।
ହୁଁ ହୁଁ।
ସବୁ କରିକି ସାରିକି ହେଠୁ ଜାଣିକିନି ହେଠୁ ଯେତେବେଳେ ଚାକିରି ଖଣ୍ଡେ ପାଇଲି ମୋର ହେଠୁ ମନେ ହେଲା ଯେ ମୁଁ ଗୋଟେ ଗାଡି ଖଣ୍ଡେ କରିବି
ହୁଁ ଚାକିରି ମାନେ କଣ୍ଟ୍ରାକ୍ଟରେ ରହିଲେ।
କଣ୍ଟ୍ରାକ୍ଟରରେ ଯେତେବେଳେ ରହିଲି ସେତେବେଳେ ଯେତେବେଳେ ମୁଁ ହୁଁ ଝିଅ ପିଲା ବି ଅଛନ୍ତି ଆମର କମ୍ପ୍ୟୁଟର ଇଏରେ। ଆମର ଡାଟା କମ୍ପ୍ୟୁଟର ଲେଡି ଜୀ ମାନଙ୍କର ହଉଛି କମ୍ପ୍ୟୁଟର ହେଲା କି ହୁଁ। ତ ଆମର ଦେଖ ଗମେଣ୍ଟ କିଛି ଗୋଟେ
ହୁଁ।
ତ ଗମେଣ୍ଟ ଯାହା କୁହ ସବୁ କାମ ତ ଗମେଣ୍ଟ କରିପାରିବନି ନା।
ନା।
ତ କଣ୍ଟ୍ରାକ୍ଟର ବି ଅଛନ୍ତି କାମ କରୁଚନ୍ତି ରାସ୍ତା କାମ କଣ୍ଟ୍ରାକ୍ଟର କରୁଛି ନା। କିଏ କରିବ ସେଇଟା ତ ଅଫିସିଆଲ ହଁ ହଁ ତ ଅଫିସିଆଲି କାମ କିଏ କରିବ ଆମର ଗମେଣ୍ଟ ବାଲା କରିବେ।
ହଁ।
ଏମିତି ହେଇକିନି ଆମର ହେଠୁ ଚାଲିଲା ମୁଁଠୁ ଯେତେବେଳେ ରହିଲି ମୁଁ ଯେତେବେଳେ ଏଠିକି ଆସିଲି
ମୁଁ ମୁଁ ଏଇଠି ଆମର କେବେ ଏଁ ଦି ହଜାରେ ଚବିଶି। ଦିଇ ହଜାର ଚବିଶ ବେଳକୁ ମୁଁ ପାଉଥିଲି ପଚିଶି ହଜାର ଟଙ୍କା ଦରମା।
ଉଁ ହୁଁ।
ତ ଏବେ ଜାଣିକିନା ମୋର ପଇଁତିରିଶ।
ଯାଅ ସେତେଳେ ଏତେ କଷ୍ଟ କରିଥିଲେ ବୋଲି ଆଜି ଏତିକି ପାଉଚନ୍ତି।
ମୋର କିନ୍ତୁ ଆଜିକାଲି ମୁଁ ଗୋଟେ ଆଣିଥାନ୍ତି ଥାର ମୋର ଇଚ୍ଛା ଥିଲା।
ଓହୋ ଥାର୍ ଆଜିକାଲି ସମସ୍ତଙ୍କର କେମତି ଥାର୍।
ମୁଁ ମଣ୍ଡିରେ କଣ ଥାଏ କହିଲେ ମତେ ନା। ମାନେ କାର ଫାର ନାଇଁ ମାନେ ବାଇକ୍ ବି ମଧ୍ୟ ସେମିତି ନାଇଁ ସିମ୍ପଲ ସବୁ ଜିନିଷ ଦରକାର। କିନ୍ତୁ ଡେଲି ମତେ ଫାଷ୍ଟଫୁଡ କିଏ ମାନେ ସେଇ ପଇସାରେ ମତେ କିଏ କହିବ ଯଦି ଥାର୍ ଆଣିଆ କଥା। ମୁଁ ତାକୁ କହିବି ଏଇ ତୁ ଥାର୍ କାଇଁ ଆଣିବୁ ସେଇ ପଇସାରେ ଦେନି ମୋତେ ଫାଷ୍ଟ ଫୁଡ କରି ଖାଇଦବା ଥାଲି କଣ ତ ଚାଲି ଯାଇପାରୁନ ଗାଡି ରେ ଯାଇପାରୁନି ବାଇକ୍ ଟା ପୁରା ଅଛି। ନା ମୋର ଗୋଟେ ସ୍ୱପ୍ନ ତୁ ସବୁବେଳେ ଖାଲି ଖାଇବା କଥା ଚିନ୍ତା।
ହ ତ ମୁଁ ମୁଁ ମନେ କରଥିଲି ଗୋଟେ।
ହୁଁ।
ଜାଣିବା ପାଇଁ ତ ଘର ପରିସ୍ଥିତି ଦେଖି। ମାଙ୍କର ଦେହ ଖରାପ ହେଇଗଲା କ୍ୟାନସରରେ ପଇଲେ। ତାଙ୍କ ବତରେ ଦଶ ବାର ଲକ୍ଷ ଭଳିଆ ପଳେଇଲା ମ।
ଏବେ ମୋ ମୋ ମଉସା ବି ସେଇ।
ହୁଁ ତ ସେଇଥିପାଇଁ ମୁଁ ଆଉ କିଛି କରିପାରିଲିନି ହେଲା। ତାପରେ ଏଠୁ ମୁଁ କିଲି ନାହିଁ ଗୋଟେ ଗାଡି ଆଣିବି ଅର। ପଛେ ଆଣିବା ସେତେବେଳେ ଦେଖା ଅଛି କରିବା ଆଉ। ତ ମୋର କହିଲି ନାଇଁ ଗୋଟେ ଫ୍ୟାମିଲି ପାଇଁ ବଡ ଫ୍ୟାମିଲି। ହାରେ ନ ଆଣିକି ମୋଠୁ ଗୋଟେ ଛୋଟ ଟେ ହଉ ବଂର ଗୋଟେ ଆଣିବୁ।
ଇଟିକା ହଁ।
ଏଷ୍ଟା ଆଣିଲୁ ମୋର ଛି। କେତେ ଆଠ ମାସ ହେଇଗଲା ଗାଡି। ସେ ହେଇଗଲା ଆଉ।
ଫ୍ୟାମିଲି ପାଇଁ ବି ଗୋଟେ ରଖିବା ଆଉ ଗୋଟେ ଏମିତି କଣ କହିଲେ ଯୋଉ ଗାଡି ଲ କି ଦେବେ ବି ମାନେ ଡ୍ରାଇଭର ରଖିକି ସେଥିରେ ବି ଇନକମ କରିପାରିବେ।
ଏଇଥିରେ ହବ କିନ୍ତୁ ଏଥର କଣ ହଉଛି ଯାଚୁନା ଏତେ ଲାଗୁ। ମୋର ବ୍ୟାସ ବୁଡୁ କିଛି ନାହିଁ।
ଓହୋ ଆପଣଙ୍କ ଭଉଣୀ ଅଛନ୍ତି।
ତ ଭଉଣୀ ନା ଛି ଛି କେତେ ଦିନି?
ସେ ବାହାରକୁ ଯାଇକି ପଢିବା ଅପେକ୍ଷା ସି
ଇଏ ଶୁଣ ଇଏ ହେତେବେଳେ ତାର ବି ବାହାଘର ବୟସ ହେଇଗଲାଣି ନା।
ହ ହଁ ତଙ୍କ
ହୁଁ ତା ତାକୁ ସେ କୋଡିଏ ନା ଏକୋଇଶ ହେଲାଣି।
କୋଉଠି ଏକୋଇଶରେ ବାହାଘର ବର୍ଷା କହୁଚନ୍ତି କି।
ଏ ଶୁଣ।
ହେ ପ୍ରଭୁ ଆପଣ ଭା ଭାଇ ଆଉ ବାପା ମାନଙ୍କ ମୁଣ୍ଡ ପୁରା ଖରାପ ବାପା ମାନଙ୍କର ନୁହଁ କେବଳ ଭାଇମାନଙ୍କ ମୁଣ୍ଡ ଖରାପ ହେଇଥାଏ।
ଯାହା ହେଲେ ବି କଅଣ ଯାହା ହେଲେ ବି। ହେଲା ତ ସିଏ ଚାକିରି କରୁ ଆମକୁ ପୋଷିବନି ନା ପୋଷିବ କି ଆମକୁ।
ଆମ କର୍ତ୍ତବ୍ୟ କେମିତି ପଛେଇି ସେ ଆଜି
ତାହେଲେ ମୋ ମାମ ବାଙ୍କରେ ଆମେ ଦିଟେ ଝିଅ ବଡଣ ତ ମ୍ୟାରେଜ ଦେଲେ ତାର ଗୋଟେ ଅଲଗା ହେଇଥିଲା ସିଏ ଗଲା ମୁଁ ଏଇନେ ମୁଁ ଯା କରିକି ମୋ ଫ୍ୟାମିଲି ମୁଁ ଦେବିନା ନାହିଁ ପୁସିବି ନା ନାହିଁ।
ତମେ ଦବ ନା ନାଇଁ ଏଇଟା ତମ ଉପରେ ନିର୍ଭର।
ଓବିଅସ୍ଲି ଗୋଟେ ଯଝି ଦେବନି ଆଉ କିଏ ଦବ।
ତ ସିଏ ସେମିତି ଏମିତି ଦବ ବୋଲି ଶୁଣ ଦତ ଶୁଣନ୍ତୁ ଆପଣଙ୍କର ଆପ ଆପଣ ଦି ଘ କେବଳ ଭାଇ ହ୍ୟାଲୋ। ମାନେ ବାହା ହେଇନାହାନ୍ତି ଆପଣ? ଆପଣଙ୍କର ଭାଇ ନାହା ତ
ନାଇଁ ନାଇଁ ମାନେ ମାଉସି ବା ମାନେ ଅଛନ୍ତି।
ସେଟା ତ ଅଛନ୍ତି। ହଁ ତାପରେ ଗଲେ ଆପଣ ଯେଇନ ବାପା ମାଙ୍କର
ହ୍ୟାଲୋ। ହାଲୋ। ହ୍ୟାଲୋ।